ହାଲୋ।
କଣ କରୁଚୁ କିଲୋ ବୁଲିବାକୁ ପଳେଇଥିଲୁ କି?
ହଁ ପା ଲ।
କଉଠିକି ଯାଇଥିଲୁ?
ବୁଲିବାକୁ ଯାଇଥିଲି ପା ଯାଇଥିଲି ଟିକେ ସପିଙ୍ଗ କରିବାରିବା ପାଇଁ। ହୁଁ ଆମ ଘ ଆମ ଘରେ ଟିକେ କୁଣିଆ ଆସିଛନ୍ତି ତ ସେଇଆକୁ ଯାଇଥିଲି
କଣ କଣ କିଣିଲୁ?
ଅ ଶାଢୀ ଆଣିଲି ସେ ଦିଟା ଛୁଆଙ୍କର ଡ୍ରେସ୍ ଆଇିଲା ଆଉ ହଉଛି ଦିଟା ସ୍ତ୍ରୀ ଲୋକଙ୍କର ଶାଢୀ ଆଇଲା ବଢିଆ ବଢିଆ କୁର୍ତ୍ ତିଆଇଚିଲୋ ସେ ଦୋକାନ ନେ
କା ଦୋକାନ?
ହେ ଆମ ଏ ପା ପୁଷ୍ପା ନୁହେଁ।
ଆଉ?
ଏଇ ଚଣ୍ଡୁଆ ଦୋକାନ।
ଓହୋ ଚଣ୍ଡୁଆ ଦୋକାନ।
ହୁଁ ବଢିଆ ବଢିଆ କୁର୍ତ୍ତିୀ ଅଇଛି ବଢିଆ ବଢିଆ କୁର୍ତ୍ତୀ ସେଠି ଦେଖିକି ଆଇ ଚି ଆଉ ହଉଚି ଯୋଉ ବୁଧିଆ ଦୋକାନ ଦିଟା ଲ ଦେଖିକି ଆଇଚି।
କୁର୍ତି
ହୁଁ ପଳି ଆଇଲିି ମୁଁ କହିଲି କାଲି ଆସିଲେ ନେମି। ବଢିଆ ଦେଖାଉଛି ସେ କୁର୍ତ୍ତିୀ ଗୁରାକ। ଲଙ୍ଗ ଅଛି ସର୍ଟ ଅଛି ଗୋଟେ ଗ୍ରାଉନୁ ଦେଖେଇଲା ସମ୍ବଲପୁରୀ ଗ୍ରାଉନୁ ବଢିଆ ଦେଖା ଯାଉଛି।
କେଉଠୁ ଶୋ ରୁମ୍ ରୁ?
ହୁଁ। ତତେ ସେ ଗ୍ରାଉନ ଟା ଠିକ୍ ହବ ବୋଧେ ହୁଁ।
ମୁଁ ଗ୍ରାଉ ଆଣିବିନି ମୋର କୁର୍ତ୍ତୀ ଯା ସାଇଟ୍ କଟା ଯଉ ଗୁଡା ସେଇଗୁଡା ଆଣିମି।
ମୁଁ ବି ତ ସେଇଆ ଗୋଟେ ଆଣିବି ଗୋଟେ ଲଙ୍ଗ ଲଙ୍ଗଟେ ଆଣିମି
ହୁଁ। ମୁଁ ପାଲୋ ସ୍ ଯୋଉ କଣ କହନି? ସାଇଟ୍ କଟା ନୁହେଁ ନା ସେଇଗୁଡା ସେଉଡା ଇଏ ହେଇନି ସାଇଡ ଗୋଟା, ଗୋଟା। ହୁଁ ସାଇଟ ଉଡା ମତେ ଭଲ ଲାଗେ ଟିକେ ତ।
ଓହୋ ହଁ ତୁ ବି ଉଞ୍ଚଟା ନା ଯାହା ପିନ୍ଧିଲେ ମାନିବା।
ହୁଁ।
ଭଲ୍ ଦେଖା ଆଉଚି ଆଉ।
ଆଉ କଅଁ। ମୁଁ ବା ସମ୍ବଲପୁରୀ ଡ୍ରେସ ଗୋଟେ ଅର୍ଡର କରିଥିନି ହେଲା।
ତୋ ଜନ୍ମଦିନ ପାଲୋ ଜନ୍ମଦିନ ପା ଲୋ କାଲି ଆଡଭାନ୍ସ ହାପି ବାର୍ଥଡେ। ଜନ୍ମଦିନ୍‌ ଜନ୍ମଦିନରୁ ଅନେକ ଅନେକ ଶୁଭେଚ୍ଛା।
ହୁଁ ଥ୍ୟାଙ୍କୟୁ ଥ୍ୟାଇଙ୍କି।
ଆଉ କାଲି କଣ ଜନ୍ମଦିନ ପାଇଁ କଣ ସବୁ ରଖିଛୁ ପ୍ଲାନ।
ପ୍ଲାନ୍ କଅଁ ଘରେ ରଇମି ମୋ ସାଙ୍ଗମାନେ ଆସିବେ ଚାରିଟା ବେଳକୁ ବୋଧେ ଆଉ। କେକ୍ କଟା ହବ ଏଇଆା ଆଉ।
ମୋ ସାଙ୍ଗ ପିଲା ତ ସବୁ ଆସନ୍ତି ତମ ସବୁ ସାଙ୍ଗ ମାନଙ୍କର ଜନ୍ମଦିନରେ ଆଉ ନା।
ହୁଁ ସବୁ କେକ୍ କାଟୁ ପୁଆ ସମସ୍ତେ ସମସ୍ତଙ୍କର ଯାଉ ଆଉ।
ଓହୋ ଭଲ ଆଉ।
ଯେତିକି ଦିନ ଅଛୁ ଯାଉଥାଉ ଆଉ।
ହୁଁ ଯୋଉଦିନ ଯାଇ ପାରିବ ନାହିଁ ଆଉ।
ହୁଁ।
ମୋ ଜନ୍ମଦିନ ଏଥର କ ମୋ ସାଙ୍ଗମାନଙ୍କୁ କଇଲି ଆସିବା ପାଇଁ। ମୋ ସାଙ୍ଗମାନେ କେଇ ଆସିଲେନି ଟିକେ ଯାଇଥାନ୍ତି ଟିକେ ମନ୍ଦିର।
ହୁଁ।
ଆସିଲେନି କେଇ। ମୋ ସାଙ୍ଗ ଖାଲି ମୋ ଜନ୍ମଦିନ ପରଦିନ ଆସିଥିଲା ଆଉ
ହୁଁ ଯୋଉ ଗିଫ୍ଟ ଦେଇଥିଲା ମୁଁ ଦେଖିଥିନି।
ଗିଫ୍ଟ ଦେଇଥିଲା ଆଉ ଗୋଟେ ବା ଫଟୋ ଫ୍ରେମ କରିକି।
ହଁ। ଆଉ ଭଲ ତ ସବୁ ଆଉ ହୁଁ।
ସେ ମୋର ବହୁତ ଭଲ ସାଙ୍ଗ।
କା ର
ଏଇ ଯୋଉ ମତେ ଗିଫ୍ଟ ଦେଇନି ନା
ହୁଁ ଉଁ ବେସ୍‌
ତାର ହୁଁ ହଁ ତାର ମୋର କଲେଜ ରେ ସାଙ୍ଗ ହେଇକି ପଢୁ।
ହୁଁ।
କଲେଜ ବେଳୁରୁ ତାର ମୋର ସାଙ୍ଗ ଭାରି।
ହଁ ସ୍କୁଲ ବେଳରୁ ନୁହେଁ ନା।
ନାଁ ସ୍କୁଲ ବେଳରୁ ଆମ ଘର ପାଖର ଗୋଟେ ଝିଅଟେ ସ୍କୁଲ ବେଳରୁ ତା ମୋର ସାଙ୍ଗ ଯେ ସିଏ କିନ୍ତୁ ଏତେ ମିଶେନା।
ହୁଁ ସେ ସାରଙ୍କର ଘର କଅଁ।
ସିଏ ଟୋଟାଲି ବାହାରେନା, ମିଶେନା ସ୍କୁଲ ବେଳେ ଯାହା ମିଶୁଥିଲା ଆଉ। କଲେଜ ବି ଆମ ସାଙ୍ଗରେ ପଢ଼ିଲା। କଲେଜରେ ତାପରେ ସେ କଲେଜ ଯାଏ କଲେଜରୁ ଆସିକି ପୁରା ଚୁପଚାପ୍ କାହା ସାଙ୍ଗରେ କଥାବାର୍ତ୍ତା କରେନା।
ହୁଁ କଅଁ ହେଇଥିବ ଆଉ।
ହୁଁ।
ତାର ସବୁ କଣ ହେଇଥିବ?
ସେ ଖାଲି ମିଶେ ନା ଆଉ। ଆଉ ତମର ଗାଈ ଅଛି ନା?
ହଁ ଆମର ଗୋଟେ ଗାଈ। ଆଉ ଗୋଟେ ଦିଟା ବାଛୁରୀ ଆମ ଗାଈ ମଝିରେ ମଜେ ମରିଗଲା ଗୋଟେ ପୁଣି ମନଦୁଃଖ ଭାରି କଲେ। ମାନେ ପାରାଲିସ୍ ଭଳିଆ ନୁହେଁ ନା ହେଇଯାଏ ସବୁ ଗାଈକି। ସେଇ ଭଳିଆ ହେଇଯାଇଥିଲା।
ପୁଅ ଧରୁଚି।
ହଁ ବା ସେମିତି ପଡ଼ି ପଡ଼ିକି ମରିଗଲା। ମାସେ ଅନ୍ତର ତାପରେ ତାକୁ ପୁଣି ଗୋଟେ ଗାଈ ଯାଇକି ବାପା ଆଣିଲେ। କଳା ଟେ କାଳୀ ଗାଈଟେ ସେ କ୍ଷୀର ଦଉଥିଲା। ଛାଡିଗଲାଣି ପୁଣି ଦବ କ୍ଷୀର ଆଉ।
ଓହୋ ନା ଆମର ଗାଈ ଅଛି ଯେ କିନ୍ତୁ ଗାଈ ଦୁଆଳିଆ ଗାଈ କ୍ଷୀର ଦିଏ?
ହୁଁ ଯା ହଉ।
ହୁଁ।
ଆଉ ଆଉ ତୋ ତ ନାନୀ ଘରକୁ ଯିବୁ ନା?
ହଁ ନାନୀ ଘରକୁ ରଜରେ ଅଛି ଯିବାର।
ହଁ।
ଦେଖିଆ କଣ ହଉଛି ରଜରେ ମୁଁ ତାକୁ କହିଲି ଆଈ ତୁ ଏଠି ବୁଲିକି ଯିବୁ ତାର କଣ କରିବ କେଜାଣି?
ଓହୋ ତ ନାନୀ ଆସିବ ବୁଲିବାକୁ।
ହୁଁ କହିଛି ତାକୁ ରଜରେ ଆସିବା ପାଇଁ କଣ କରିବ କେଜାଣି? ରଜରେ ଆଇ ସବୁ ହୁଁ ରଜରେ ଆଇ ଝିଅ ଝିଆନି ଆଉଛନ୍ତି ବୁଲିକି ଯିବୁ।
ହୁଁ ତ ଦେଇ ଦେଇ ମାନେ ଯୋଉ ଆଇଛନ୍ତି। ସେମାନେ ରହିବେ ନା ପଳେଇବେ?
ନା ସେମାନେ ଅଛନ୍ତି। ରହିବେ ହେଁଇ ଖିନା ରଜ ପରେ ଯିବେ ଆଉ।
ଓହୋ।
ରଜ ପରେ ସବୁ ଯିବେ।
ଯା ଭଲ।
ରଜପରେ ସେ ବି ଯିବେ ସେମାନେ ଆସୁଛନ୍ତି ବୋଲି ଟିକେ ବୁଲୁଛି ଆଉ।
ହୁଁ ଭଲ ଆଉ।
ସେମାନେ ଆସିଲେ ବୁଲା ବୁଲି ସେମାନେ ଆସିଲେ ଟିକେ ବୁଲାବୁଲି କରିବା ପାଇଁ ଯାଏ।
ହୁଁ।
ଯୋଉ କଣ ତ ସେମାନେ ନଥିଲେ ସେଇ ଆ। ଆସିକି ବସେ ଟିକେ ଆ ଦାଣ୍ଡରେ ଆଉ।
ହୁଁ ଏଇ ସବୁ ଆଉ।
ହୁଁ। ଏଇ ସବୁ ଆଉ ଆଉ ତମ ଗଛରେ ହଉଛି ନା ଯୋଉ ଗେଣ୍ଡୁ ଫୁଲ।
ହୁଁ ଆମର ବିଲରେ ଯୋଉ ପାଳ ଲଗା ହେଇଛି ସେଇଠି ଗେଣ୍ଡୁ
କି ତମର ଭଲ ଫସଲ କର?
ହଁ ଆମର ଫସଲ ରେ ସେଇଠି ଗେଣ୍ଡୁ ଫୁଲ ଗଛ ଅଛି ନଗା ହେଇ ନା ମରିଗଲାଣି ମ ମକା ଗଛ ଲଗା ହେଇଥିଲା ଆଉ ଟମାଟୋ ଲଗା ହେଇଥିଲା ମରିଗଲାଣି ଭେଣ୍ଡି ଅ ଛି ଏବେ ଭେଣ୍ଡି ଅଛି ବାଇଗଣ
ହୁଁ।
ଆଉ ଅବୁ ଅଛି ଏଇ ସବୁ ଆଉ।
ଭଲ ଆଉ।
ହୁଁ ୟା ୟା କଣ?
ମୁଁ କହିଲି ତମର ପାଳ ହୁଏ ପାଳ।
ହୁଁ ପାଳ କରନ୍ତି। ଏଇ ସବୁ ଆଉ କଣ କହ କଣ?
ତରଭୁଜ ତରଭୁଜ।
ହଁ ତରଭୁଜ ବୋଇତାଳୁ।
ତରଭୁଜା ହୁଏ ସେଠି ନା।
ହୁଁ ତରଭୁଜ ବୋଇତାଳୁ ଏଇ ସବୁ ହୁଏ।
ଭଲ ଆଉ ତରଭୁଜ ତରଭୁଜ ଆଉ।
ହୁଁ ତରଭୁଜା ଖରା ଦିନରେ ଖାଇବାକୁ ତ ଭଲ ଲାଗେ ଆଉ।
ହଁ ବାଟରେ ସବୁ ପଡିଥିବ ତରଭୁଜ ଲୋ କହନା କହନା। ଆମେ ତ ଟିଉସନ୍ ଯାଉ, ସବୁ ଆଣିକି ସବୁ ଖାଉ।
ହଁ।
ହୁଁ।
ଭଲ ଆଉ।
ହୁଁ ଆଉ ତମେ ସେଠି ହନୁମାନ୍ ଯାତ୍ରା ହେଇଥିଲା ଯାଇଥିଲୁ ନା।
ନା ଲୋ ହନୁମାନ୍ ଯାତ୍ରା ଯାଇନି। ବହୁତ୍ ଭିଡ ହୁଏ ସେଆଡେ, ସେଥିପାଇଁ ଘରେ ଛାଡନ୍ତିନି ଯାଏନା ଆଉ।
ଓହୋ ହନୁମାନ୍ ଯାତ୍ରାକୁ ପାରିଲ ମୁଁ ଯାଇଥିଲି। ହୁଁ-ହୁଁ ହନୁମାନ୍ ଯାତ୍ରା କୁ ଯାଇଥିଲି। ବୁଲିକି ଆଇଲି।
କୋଉଦିନ ଯାଇଥିଲୁ?
ଯାଇଥିଲି ପା ଯୋଉ ହନୁମାନ୍ ଯାତ୍ରା ପଡିଥିଲା ଯାଇଥିଲି।
ଓହୋ। ତମର ଗୋଟେ ଛୋଟ ଝିଅ ଅଛି ବୋଧେ ନା?
ହଁ ପା ଲୋ କୁଁ-କୁଁ ହଉଛି ଦେଖୁନୁ କେତଜୋର।
ହଁ ଆମର ବି ଗୋଟେ ଅଛି, ଦେଖୁନୁ କାନ୍ଦୁଚି କେମିତି।
ହଁ।
ହୁଁ ଆଉ।
ଆଉ କଣ କ, ଆଉ ସବୁ ତୋର ଭଲ ନା?
ହଁ ସବୁ ଭଲ କଲେଜ୍ ଗଲେ ତ ଯାଉନି କେତେ ଭଲ ଥିଲା ଏବେ ଆଉ ଯାଉନୁ କଲେଜେ।
ଓହୋ। ଆଉ କଣ କ।
ଆଉ କଣ ତୁ କ।
ନା ଆଉ କଣ ସବୁ ସବୁ ଭଲ।
ଗରମ୍ ହଉଚି ନା?
କହନା-କହନା ଯୋଉ ଗରମ୍ ହଉଚି ଲୋ। ଗରମ୍ ଯେମିତିଆ ହଉଚି।
ହୁଁ ହଁ। ମା ଛୁଆ ରୋଲ୍ କର ହଁ।
ହଁ ଆଉ କଣ କଉନୁ। ହଁ ଲୋ ଆଉ ତମ ଯୋଉ ତମ ପୁଅର କୋଉ କ୍ଲାସ୍ ଲୋ?
ଆମ ପୁଅ ର ଏବେ ଦୁତୀୟ।
କୋଉ କ୍ଲାସେ?
ଦୁତିୟ।
ଦୁତୀୟ ହେଲା।
ହୁଁ।
ଓହୋ।
ପଢ଼ୁଛି ଅବିକା। ହଁ ଆମରି ଗାଁ ସ୍କୁଲ୍ ରେ ପଢ଼ୁଛି ପାଠ ସାଠ ତ କିଛି ନାହିଁ ବୁଲୁଚି।
ଆମ ଏଠି ଗୋଟେ ବଢିଆ ଟିଉସନ୍ କରୁଚି ଗୋଟେ ଝିଅଟେ ସେଠି ଛାଡୁନୁ ଆଣିକି।
ହଁ ସେଠି କଣ କହୁଥିଲେ ବାପା ସେଠି ହୁଅନ୍ତା। ଦେଖିଆ କଣ ହଉଛି ଆଉ।
ଛାଡ଼ିବୁ ଲୋ ସେଇଠିକି ଭଲ ସିଏ ପଢଉଛି।
ପଇସା ମାସକୁ କେତେ ନଉଚି ପୁଣି ପାଆଁସ ଛଅଶହ ନଉଥିବ ଯାହାବି ହେଲେ ହୁଁ।
ଦୁତୀୟ ଶ୍ରେଣୀ କି ନଉଚି ନା କଣ ଚାରିଶହ ଆଁ ଦୁତୀୟ ଶ୍ରେଣୀ କି ପାଆଁସ ଟଙ୍କା ନଉଛି ନା କଣ।
ହୁଁ ପର୍ସନାଲ ଟିଉସନ୍ ଦେନେ ସିଏ ପର୍ସନାଲ ଟିଉସନ ଦେନେ ସିଏ ପାଠ ପଢିବ
ହୁଁ ଛୋଟୋ ଛୁଆଙ୍କୁ ଯି ପର୍ସନାଲ ଟିଉସନ ଦେଲେ ସେ ପାଠ ପଢିବେ ଆଉ ଯୋଉ ଦଳ ବଳ ହେଇ ଯୋଉ ବସ୍ ସୋଉଚନ୍ ସବୁ ଟିଉସନ ଦଶ ବାରଟା ଲେଖା ସେଠି ବସିଲେ ଛୁଆ ପାଠ ପଢିବେନି।
ସେଇଆ ବା ଜମା ପଡୁନି ଆଉ କଣ କରିବି ତାକୁ।
ହଁ ବା।
ହୁଁ।
ସେଇଠି ଆଣିକି ଯଦି